ତୋ । ଲୋ ।
ହା ଲୋ ।
ହୁଁ କଣ କରୁଛ ।
କିଛି ନହିଁ ଏଇଟେ ବସିଥିଲି ଏଇ ପିଜଳି ଖାଉଥିଲି ।
ଓ ହୋ ସନ୍ଧ୍ୟାରେ ପିଯୁଳି ଖାଉଚ ଥଣ୍ଡା ହବ ।
ଏ ତ ସବୁବେଳେ ଖାଉଛି କିଛି ହଉନି ।
ଓହୋ ତାହେଲେ କିଛି ହବନି । ହୁଁ ଆଉ ଘରେ ସମସ୍ତେ ଭଲ ଅଛନ୍ତି ।
ହଁ ସମସ୍ତେ ଭଲ ଅଛନ୍ତି ।
ଓ ହୋ ହଁ ହଁ ସମସ୍ତେ ଭଲ ଅଛନ୍ତି ।
ଘରେ କିଏ କିଏ ଅଛନ୍ତି ।
ମୋ ଘରେ ମୋ ବାପା ମା ଭାଇ । ମୋ ।
କିଏ ବଡ ।
ମୁଁ ବଡ ।
ହୁଁ ହୁଁ ସାନ ଭାଇ କଣ କରନ୍ତି ଏବେ ।
ସାନ ଭାଇ ଜବ୍ କରିଗଲାଣି ।
ହୁଁ ହୁଁ ।
କଣ ଯବ କରୁଛନ୍ତି ।
ସିଏ ଏ ପ୍ରାଇଭେଟ ଜବ୍ ଜିନ୍ଦଲ କମ୍ପାନୀ ଯୋଉ ଜାଣିଛ ।
ହଁ ।
ସେଇଥେର ରହିଯାଇଛି ସେ ଏମ ସି ଏ କରିକି ସେଠି ରହିଯାଇଛି ଆଉ ।
ଉଁ ହୁଁ।
ହୁଁ । ଆଉ ତମ ଘରେ ।
ଆମ ଘରେ । ବାପା ମା ଭାଇ ମୁଁ ଆଉ ମୋ ସାନ ଭାଇ ।
ହୁଁ ହୁଁ। ସବୁ ସନ୍ଧ୍ୟା ହେଲାଣି ସାନ ଭାଇ ପାଠ ପଢିଲାଣି ।
ହଁ ଏଇଟା ଖେଳୁଥିଲା ତ ଏଇଠି ।
ହୁଁ ହୁଁ । ବା ତମର କଣ ଚାଷ ବାସ ହୁଏ ନା ତମ ବାପା ଜବ୍ କରୁଛନ୍ତି ।
ହଁ ଆମର ଚାଷ ହୁଏ ଜବ ବି ବାପା ଏଇ ଯୋଉ ଆମ ଏଇଠି ଗାଁରେ ଗୋଟେ ପ୍ଲାଣ୍ଟ ଅଛି ସେଇଠି ଜବ କରନ୍ତି। ଚାଷ ବି କରା ହୁଏ ଆମର।
ଚାଷବାସ ତମକୁ ଜଣା ଅଛି?
ହଁ ବାପାଙ୍କ ସହିତ ବିଲଆଡେ ସବୁବେଳେ ଯାଏ ଏ ଚାଷ କାମ ଆସିଲେ।
ଯାଇକିରି ସବୁ ଜାଣିଗଲଣି ତାହେଲେ?
ହଁ ମାନେ ମୁଁ କେବେ କରିନି ଯେ ହେଲେ ଜାଣିଗଲିଣି ଆଉ।
ହଁ ଏବେ ଆଉ କିଏ ନିଜେ କରୁଛନ୍ତି ସେଇ ତ ମଜୁରିଆ ମାନେ ଲାଗୁଚ୍ ଅଛନ୍ତି ନା କଣ?
ହଁ।
ଲେବର ମାନ ତ କରୁଚନ୍ତି ଆଉ।
ସେତେବେଳେ ଲଙ୍ଗଳରେ ହଳ କରନ୍ତି।
ହୁଁ।
ଶଗଡ଼ ଥିଲା ସବୁ କେତେ କଣ ଆହୁରି ସବୁ ଥିଲା। ମଇ ଥିଲା। ଜୁଆଳି ରେ ସବୁ ବ୍ୟବହାର କରାଯାଏ। ଏବେ ତ ସବୁ ଟ୍ରାକ୍ଟର କାମ।
ହଁ ଲଙ୍ଗଳ ହଳ ଦେଖିଛ ନା ଏକିରି ତମ ବେଳକୁ କଟି ଯାଇଥିଲା?
ନା ଆମେ ଦେଖିଚୁ ନା ମୋ ଜେଜେ ବାପା ସ-ସବୁବେଳେ କରନ୍ତି।
ଅ ହଁ। ସେତେବେଳର କାମିକା ମାନେ ଯୋଉ ଲୋକ ଗୁଡା ଥିଲେ। ତାଙ୍କର ମାନେ କାମ ମାନେ ଯୋଉ ତାଙ୍କ ଚାଷ ପାଇଁ ବହୁତ ଡେଡିକେଟେଡ ସେମାନେ ନା?
ହଁ।
ସେମାନେ ପୁରା ଏଇ ବର୍ଷାକୁ ଅନେଇଥିବେ। ବିହନ କେତେବେଳେ ଗଜା ହବ। ପୁରା ତାଙ୍କର ତୀର୍ଥ ବାର ସବୁ ଏଇଟା ଧରିକି ବସିଥିବେ। ଏଇ ଦିନ ହିଁ ଗଲେ ଏଇଟା ହବ। ସେ କହିବି ପାରିବେ କେବେ ବର୍ଷା ହବ କେବେ ଖରା ହବ ସେ ସବୁ ଜାଣି ଦଉଥିଲେ ନା?
ହଁ।
ହୁଁ।
ମୋ ଜେଜେବାପାଙ୍କ ଟାଇମ ରେ ସବୁ ଥିଲା ହଳ ଲଙ୍ଗଳ ସେ ସେସ ତାଙ୍କ ଟାଇମ ରେ ସବୁ ଥିଲା ଟ୍ରାକ୍ଟର ଫାକ୍ଟର ଏତେ କାହିଁ ନଥିଲା ତ।
ହଁ।
ସେ ଯେତେବେଳେ ସବୁ ବିଲକୁ ଯାଆନ୍ତି ମୋ ଜେଜେ ବାପା ହେରିକା ଏଁ ମୁଁ ବି ତାଙ୍କ ସହିତ ଯାଏ ଭାରି ଦେଖିବା ପାଇଁ ମତେ ଏରା ଭଲ ଲାଗେ ନା? ଏଇ ଯୋଉ ଲଙ୍ଗଳ କରନ୍ତି ବଳଦରେ।
ହଁ।
ଚାଷ ବିଲ କାମ ସବୁ ଯେତେବେଳେ ହୁଏ। ମୋ ଜେଜେବାପା ଜେଜେମାଆ ମୋ ବାପା ସମସ୍ତେ ଯାନ୍ତି। ମୁଁ ବି ଯାଇଏ ଭାରି ଛୁଆବେଳେ ତାଙ୍କ ସହିତ।
ହୁଁ।
ଏବେ ବି ଏବେ ବି ବଡ ହେଲାଠୁ ବାପାଙ୍କ ସହିତ ଆମେ ଯାଉଚୁ ବିଲରେ ସାହାଯ୍ୟ କରୁଚୁ ବାପାଙ୍କୁ।
ହଁ ସେ ଯୋଉ ଲଙ୍ଗଳ ହଳ ତା ମାନେ ବିଲରେ ଚାଲୁଥିବ ତାର ପ ଦୃଶ୍ୟ କିଛି ଅଲଗା। ସୁନ୍ଦର ଲାଗେ। ଚାଷୀମାନଙ୍କର ବି ଯୋଉଁ ହେଲା ଡେଡିକେସନ ବି ସେଗୁଡା ବି ବହୁତ କିଛି ଅଲଗା।
ବିଲୁକୁ ବି ଖାଇବା ନିଆ ହେଇଥିବ ବିଲରେ ବସିକି ଖାଇବୁ।
ହଁ ସେଇଟା ହିଁ ତ। ସେତ ସିଏ ଯେତେ କାଦୁଅ ହଉ ସେ ବିଲ ପାଣିରେ ହାତ ଧୋଇକି ରି ବି ସେ ଖାଦ୍ୟ ଟା ଖଆଯାଉ କିନ୍ତୁ ଏ ବେ ଆମକୁ ଅସ୍ନା ଲାଗୁଛି ସବୁ ଜିନିଷ ଗୁଡା ହାଇଜେନିକ ମେଣ୍ଟେନ କରୁଛେ ପୁରା ଫର ବି ଆମ ଦେହରେ ବହୁତ ରୋଗ ହେଇଯାଉଛି।
ହୁଁ ପରିଷ୍କାର ପାଣି ଗାଧୋଇକ ଦେହରେ ଚର୍ମ ରୋଗ ବାହାରି ପଡୁଛି।
ସବୁରେ ପୁଅ ସବୁରେ ହିଁ ବାହାରି ଯାଉଛି କଣ କରିବା। ମେନ୍ ତ ଜିନିଷ ଗୁଡା ଖାଉଛେ ସବୁ ସବୁ ହେଲା କେମିକାଲ ଜିନିଷ ଆ ଆମେ ଭଲ ହବା କୋଉଠୁ।
ହଁ ପରା ସବୁ ସାର ଜାତୀୟ ଖାଦ୍ୟ ସବୁ କେମିକାଲ ସବୁ ଉଁ ଜିନିଷରେ
କଣ କହୁଥିଲା ତମ ସାଙ୍ଗ?
କହୁଥିଲି ମୋ ସାଙ୍ଗ ଜଣ ସିଏ ସିଏ ଟିକେ ପରିଷ୍କାର ଆ ବେଶୀ ଦେଖେଇ ହୁଏ ତ। ସେଥିପାଇଁ ଆଉ ସେଇଟା ତାତ ରେ ଏମିତି କଣ ଗୋଟେ ହେଇଥିଲା ଯେ ଏବେ ବି ଚିଡଉଛି। ସେଇଟା କହୁଥିଲି ଆଉ।
ହଁ ହଁ। କଣ କରିବା ଯାହା ଆମ ଭିତରକୁ ଯୋଉ ଜିନିଷ ଟାକୁ ଆମେ ଗ୍ରହଣ କରିବା ସେ ଜିନିଷ ଟା ବାହାରକୁ ହିଁ ବାହାରିବ ହେଲା ଯଦି ଆମେ ଟା ଭଲ ନ ନବା ଦେନ୍ ଆମ ଶରୀର ସୁସ୍ଥ ରହିବ ଯଦି ଆମେ ଡେଲି ମସଲା ମସଲି ଜିନିଷ ଚିକେନ ଖାଇବା ଇଏ ଖାଇବା ସେଟା ବହୁତ ତେଲ ଜିନିଷ ନା। ହୁଁ।
ଆଜ କାଲିକା ସବୁ ହଁ ଧାନ ହଉ କି ପନିପରିବା ହଉ ସବୁ ସାର ଔଷଧ ସବୁ ଜିନିଷ ଗଲା।
ହେରା ନହେଲେ ତ ସେଗୁଡା ଫଳ ଦେବେନି ଆଉ କଣ କରିବା ଲୋକ ଏବେ ଅଧିକ କ ଟଙ୍କା ପଛରେ ଗୋଡେଇଲଣି ଖାଦ୍ୟ ଟଣ କି ଯାହା ହଉଛି ହଉ। କିନ୍ତୁ ସେ ସେତେବେଳେ ଯେତିକି ବି ମାନେ ଖତରେ କରୁଥିଲେ ତ ସେଇ ବହୁତ୍ ମାନେ ଟେଷ୍ଟ ସହିତ ବି ମାନେ କ୍ୟାଣ୍ଟ କାମ ହେଇପାରେ କିନ୍ତୁ ବହୁତ୍ ଟେ ଟେଷ୍ଟ ଥିଲା ସବୁ ଜିନିଷର କିନ୍ତୁ ଏବେକା ଜିନିଷରେ କ୍ୟାଣ୍ଟିଟି ଅଧିକ ହେଲେ ବି କିନ୍ତୁ ଟେଷ୍ଟ ର କିଛି ବି ନାହିଁ। ପ୍ରତ୍ୟେକ ଦିନ ସେତେବେଳେ ଛୁଆ ବେଳେ ଆମେ ଭାତ ଯୋଉ ଅରୁଆ ଭାତ ହଉଥିବ ମାନେ ବାସୁଥିବ। ମାନେ ଛୁଆରେ ଏବେ ଭାଇ ଅରୁଆ ଭାତ ହେଲେ। ତ ଖାଇବାକୁ ବି ଇଚ୍ଛା ନାହିଁ ହେ ଗ୍ୟାସ୍ ହେଇାଉଉଛି ମୁଣ୍ଡ ବୁଲଉଛି ଇଏ ହଉଛି ଏଇ ସବୁ ଜନଗୁଡ଼ା। ତମ ସବୁ ଚାଷ କଣ ହୁଏ?
ଆମର ଏଠି ବିଲରେ ସବୁବେଳେ ଧାନ ଚାଷ କରନ୍ତି ଆମ ଆଉ ପନିପରିବା। ଆମ ବାଡିରେ କରନ୍ତି ଆଉ ସବୁ।
ମାନେ ଘର ଖାଇବା ପାଇଁ ନା ଏମିତି ବିକନ୍ତି?
ନାଇ ନାଇଁ ଘର ଖାଇବା ପାଇଁ ସବୁ ଭେଣ୍ଡି ବାଇଗଣ କୋବି ଝୁଡଙ୍ଗ କଲରା ଏଇରା ସବୁ କରାହୁଏ ଆମ ବାଡିରେ ଆଉ।
ଭଲ ସେଟା ଭଲ ନିଜେ ବନେଇକରି ଖାଇବ କିଛି ଏବେ ତ ସବୁ ଜିନିଷରେ ସ୍ପ୍ରେ ବି ହେଇଯାଉଛି ମାନେ ତା ଜା ରହିବା ପାଇଁ ପାଚିବା ପାଇଁ ସବୁ ପ୍ରକାର ସ୍ପ୍ରେ ୟୁଜ ହଉଛି। ସେଟା ଭଲ। ଆଉ ତମ ମାଙ୍କ ଦେହ ସବୁ ଭଲ ଅଛି?
ହଁ ମାଙ୍କ ଦେହ ଭଲ ଅଛି ସମସ୍ତେ ବି ଭଲ ଅଛନ୍ତି ଏବେ।
ହଁ ଏବେ ତ ବର୍ଷା ଦିନ ଆସିଲା ଚାଷ ଟାଇମ ଚାଲିବ।
ହୁଁ।
ହୁଁ ତମେ ଚାଷ ମାନେ ତଳିରୁଆ କଲଣି କର କର ତମେ।
ନା ନା ତଳି ରୁଆରୁଇ କରେନି।
ଆଉ ଖାଲି ଯଉ ହଳାବହୁଥିବ।
ହଁ ସେଇରା ବୋହୁଛୁ ଆଉ ଧାନ କାଟିସିକିି ଯି।
ବାଡିଆ ଶିଖିଥିବ ଧାନ ବୁହା ଶିଖିଥିବ।
ହଁ ଏବେ ତ ହେରା ମେସିନ ହେଇଗଲାଣି ମେସିନରେ କାଟି ଦଉଛନ୍ତି ନହେଲେ ଆଗକୁ କାଟିଥିଲୁ ଆମେ ବି।
ହଁ ହଁ ସେଇଟା ତ ମେସିନ ପଡିଗଲେ ସେ ତ ପୁରା ଅମଳ କରି ତମକୁ ଦେଇଦଉଛି ଆଉ ତମେ ଆଉ କଣ ହେଇ
ହଁ ପେଶେଇବାକୁ ବି ପଡିବନି ଆଉ ମେସିନରେ ଯୋଉ ପେସାନ୍ତି।
ହଁ ସେଗୁଡା ବି କରିବାକୁ ପଡିବନି ସବୁ ପୁରା ଏକାଥରେ ଡାଇରେକ୍ଟ କନଭଟ ପେସେଇକି ବାହାରି ଯାଉଛି।
ସେତେବେଳେ ଧାନ ପେଶିବାକୁ ହେଲେ ବଳଦ ଦ୍ଵାରା ବେଙ୍ଗଳା କରିବାକୁ ପଡେ ନା।
ହଁ ସେଇଟା ହିଁ ତ। ସେ ପୁଣି ଦିଟା ବଳଦ ନୁହେଁ ଚାରି ପାଞ୍ଚଟା ଖଣ୍ଡେ ବଳଦ। ଏକାସାଙ୍ଗରେ ବୁଲୁଥିବେ।
ହଁ ସେଇଟା ତ ମଜା ଲାଗେ ଆଉ ବଳଦ ମାନଙ୍କ ପଛରେ ପଛରେ ଆମେ ସବୁ ବୁଲୁ।
ଗୋଟେ ବାଡି ଧରିକି ହେଇ ଚାଲ ଚାଲ। ତାର ମଜା କିଛି ଅଲଗା ଥିଲା। କାଇଁ ସେ ନା କିଛି ବି ନାହିଁ ସବୁ ପରିବର୍ତ୍ତନ ହେଇଗଲା। ଏତେ ଆଡଭାନ୍ସ ଲେବଲୁ କୁ ମେ ଦୁନିଆ ଚାଲିଗଲାଣି ଧୀରେ ଧୀରେ ସେ ସବୁ ଲୋପ ପାଇଗଲାଣି। ସେ ଲୋକ ହିଁ ତ ନାହାନ୍ତି ଆଉ ଏ ଲୋକ ତ ସବୁ ଅଳସୁଆ ଲୋକ। କେମିତି ଇଜି ସବୁ ଜିନିଷ ହେଇଯାଉ ଇଜି ରେ ଏତେ ହାର୍ଡ ଲେବୁଲ ନକରି ଇଜି ରେ ସବୁ ଜିନିଷ ପାଇଯିବା ପଇସା ପକେଇ ସବୁ ଜିନିଷ ହେଇ ହେଇଯିବ ଏଇ ସବୁ ମୁଣ୍ଡ ରେ ରହିଲେ।
ଦୁନିଆ ଆଗକୁ ଗଲାଣି ବି ଟେ କ୍ନୋଲୋଜିରେ ଟ୍ରାକ୍ଟର ବାହାରିଲାଣି ଧାନ ପେସା ମେସିନ ବାହାରିଲାଣି ଧା ମେସିନି ଅଛି ରୁଆମେସିନ ବି ଗୁରେ ବାହାରିଲାଣି ବି।
ହଁ ସବୁର ହିଁ ମେସ
ସବୁ।
ଏବେ ତ ମ ହଁ ମୁଗ ବି ଆମେ ଯୋଉ ଦାଣ୍ଡରେ ପକେଇକି ପିଟଣାରେ ପିଟା ହୁଏ ସେଗୁଡା ଅମଳ ହୁଏ। ଏବେ ତ ସେ ମେସିନ୍ ଟା ବି ମାନେ ମେସିନ୍ ପକଉଛନ୍ତି। ସେଟ ଫାଇ ନି ହେଇକି ବାହାରି ଯାଉଛି ଧୂପ ହେଇକରି ବାହାରିଯିବ।
ଆମର ତ ଏବେ ମୁଗ ଚାଷ କରିଛନ୍ତି ଯେ ମୁଁ ସେ ବିଷୟରେ କିଛି ଜାଣିନି ଏବେ।
ଚାଷ କେବଳ ଧାନ ଖାଲି ହୁଏ ନା।
ହଁ ଧାନ ହୁଏ ଆଉ ପନିପରିବା ସବୁ ଋତୁ ନେଇକି ଆଉ
ନାଇଁ ନାଇଁ ଆମର ଧାନ କଟାଟା ସରିବ ଧାନ କଟା ଠିକ ସରିଲା ପରେ ତାପରେ ଟିକେ ଟିକେ କାଦୁଅ ଥିବ ହଳ ହେଇଯିବ ସାଙ୍ଗେ ସାଙ୍ଗେ। ହଳ ହେଇକିରି ସେଥିରେ ମୁଗ ବଢିଯିବ ମୁଗ ପଡିଲା ପରେ ତ ପୁଣି ଖରାକୁ ମୁଗ ଅମଳ ହବ ଆଉ। ମାନେ ବିଲଟା ହଁ।
ଭଲ ଚାଷ କରି ଏମିତି ଖାଉଥିବ। ତମର କଣ ଚାଷ କରାଏ?